ହେଲୋ ହ୍ୟାଲୋ ହ୍ୟାଲୋ ହଁ ସାର୍ ନମସ୍କାର।
ରହ ସା
ନମସ୍କାର ନମସ୍କାର କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି।
ହଁ ମୁଁ ତ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ଠିକଠାକ୍ ସେମିତିକା ଚାଲିଛି ଆଉ। ଆଜ୍ଞା ଆଉ
ଆଚ୍ଛା ଆଉ ଏବେ କଣ କରୁଛନ୍ତି?
ନାଇଁ ନାଇଁ ସରିନି। ଅଁ ମାନେ ବ୍ରେକଫାଷ୍ଟ୍ ହିଁ ଯାହା କରିଥିଲି ଆଉ କରିନି ଲଞ୍ଚ୍ କରିବି ଆଉ। ଟିକେ ଲେଟରେ ବ୍ରେକଫାଷ୍ଟ୍ କରଦେଇଥିଲି ତ ସେଥିପାଇଁ ଆଉ କରିନି ଲଞ୍ଚ୍। ନା ହେ ଆକ୍ଚୁଆଲି ଟିକେ ମୁଁ କାଲି ଟିକେ ଲେଟରେ ଶୋଇପଡ଼ିଥିଲି ତ, ତ ଆଜି ଟି କେ ମଣିଂରେ ମାନେ ଲେଟରେ ହିଁ ଉଠିଲି, ତ ଉଠିକି ବ୍ରେକଫାଷ୍ଟ୍ ହିଁ କରିଥିଲି ଲେଟରେ ତ ଆଉ ସେଥିପାଇଁ କରିନି ଲଞ୍ଚ୍ କରିବି ଏକାଥେରେ ଆଉ। ଆପଣଙ୍କର ସରିଲାଣି ଲଞ୍ଚ?
ହଁ ହଁ ସରିଗଲାଣି।
ଆଛା! ଆଜି ଲଞ୍ଚ୍ ରେ କଁ ଥିଲା? ଆଜ୍ ତମ ଆ
ଆଜି ଲଞ୍ଚ୍ ରେ, ହଁ ମେନଲି ତ ଭାତ, ଗରମ ଭାତ ଥିଲା ତାପରେ ମୁଁ ଗ ଆଉ ହରଡ ମିଶିକି ଗୋଟେ ଡାଲମା ହେଇଥିଲା। ଆଉ କଲରା ଭଜା ହେଇଥିଲା।
ଆଚ୍ଛା! ଆଚ୍ଛା!
ଆଳୁ ଚକ୍
ହଁଅଁ ବଢିଆ ଆଉ ହେଲଦି ଖାଦ୍ୟ ପୁରା ଖାଇଚନ୍ତି ଆପଣ ଆଉ। ହଅ ହଁ ଆମର ଅଁ ଆମର୍ ତ ମୁଁ ତ ହଷ୍ଟେଲରେ ଅଛି ନା ତ ଆମର ମିଲ୍ ହିଁ ଆସିବ ଆମର୍ ସେଇ ତ ଆଜି ଭେଜ୍ ହିଁ ଆସିବ ତ ଆମର ଭାତ, ଡାଲି ହିଁ କମନ୍। ଥାଏ। ଆଉ ବାକି କଣ ଦେବ୍ ଏ ଆଉ ଆସିଲା ପରେ ଜଣା ପଡ଼ିବ ଆଉ ମାନେ ଟିଫନ୍ ଖୋଲିଲା ପରେ ଜଣା ପଡ଼ିବ କଣ ଥିବ ଆଉ?
ଆଜ୍ଞା। ଆପଣ ମିଶିକି ରହୁଛନ୍ତି ନା ସିଙ୍ଗିଲ୍ ଗୋଟେ ରୁମ୍ ରେ ଆପଣ ଏକା।
ନାଇଁ ନାଇଁ ନାଇଁ ଆମେ ମିଶିକି ଆମେ ଖି ଗୋଟେ ରୁମ୍ ରେ ଚାର୍ ଜଣ ଅଛୁ, ମାନେ ମୋ ସାଙ୍ଗମାନେ।
ଆଜ୍ଞା! ଆଜ୍ଞା! ଆଛା। ଆପଣଙ୍କର ପିଜି ଲାଇଫ୍ ଟା କେମ୍ ଟି ଗଲା, ଆପଣ ଟିକେ କୋ ଏକ୍ସପିରିଏନ୍ସ୍ କହିପାରିବେ କି ଆପଣଙ୍କର?
ହଁ ପିଜି ଲାଇଫଟା ତ ବୋହୁତ୍ ଭଲ ଗଲା ଫାଷ୍ ଟିକେ ମାନେ ଫାଷ୍ ସେମିଷ୍ଟାର ଯାଏଁ ଟିକେ ଆକୋଡ୍ ଲାଗୁଥିଲା। ମାନେ ଯାହାବି ହେଲେ ନ୍ଉଁ ନୂଆ ଜାଗା ଗୋଟେ ଚୁ ନୂଆ ପିଲା ସମସ୍ତଙ୍କ ସାଙ୍ଗେରେ ଟି କେ ଆଡ଼ଜେଷ୍ଟ୍ ହବାକୁ ଟାଇମ୍ ଲାଗେ। ତ ମୁଁ ମାନେ ସେମତି ଇଣ୍ଟ୍ରୋଭଟ୍ ଟାଇପର ନୁହଁ। ବଟ୍ ମୁଁ ଟିକେ ଏତେ ଜଲଦି ମିଶି ପାରେନି ମାନେ କ କମ୍ୟୁନିକେସନ୍ ଠିକ୍ ଠାକ୍ ମୋର। ବଟ୍ ମୁଁ ଏତେ ମାନେ ଗୋଟେ ହେଇନଥାଏ ଗିଟ୍ ଟ୍ରଷ୍ଟ ଆସିବା ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ସାଙ୍ଗ ଆଉ ସାଙ୍ଗେ ସାଙ୍ଗେ ତ ଗୋଟେ ଆସୁଆସୁ ତ ସାଙ୍ଗ ବନେଇ ହବନି ନା ତ କିଛିଟା ଟାଇମ୍ ଲାଗିବ ସାଙ୍ଗ ବନେଇଆ ପାଇଁ। ତ ସେଇ ସବୁ ଜିନଷ ଟିକେ ଫାର୍ଷ ସେମିଷ୍ଟାର ଯାଏଁ ଟି କେ ଲାଗୁଥିଲା ଆକ୍ୱଡ୍ ଦେନ୍ ସବୁ ତାପରେ ପୁରା ହଁ ମୁଁ ମିଶିଗଲି ସେମାନେ ବି ମୋ ସହିତ ସମସ୍ତେ ମିଶିଲେ, ଗୋଟେ ଭଲ ଜର୍ନି ଥିଲା ଏଇ ଟୁ ଇୟର୍ସ ଟା। ଭଲ ବୋହୁତ୍ ସାରା ମେମରିଜ୍ ବି ଆମେ ସବୁ ଇଏ କରିଚୁ। ତ ଭଲ ଥିଲା ଲାଇଫ୍ ଟା ପିଜି ଲାଇଫ୍ ଟା। ଆଉ ତମର ଏବେ କଣ ପଢାପଢି ଚାଲଚି? ମୋର ତ ମୋର ଆର୍ଟସ୍ ହିଁ ଅଁ ମୁଁ କରୁ
ଆଜ୍ଞା।
ଓହୋ। ଗମେଟ୍ ନା ଆନ୍ଧ୍ରା।
ନାଇଁ ଗମେଣ୍ଟ, ଗମେଣ୍ଟ ପାଇଁ ପ୍ରିପେଆର୍ ହୋଉଚି। ହଁ ହଁ ପ୍ରିପେୟାର ହଉଛି ସେଥେରେ ଗମେଣ୍ଟ
କରୁଛ ନା ତା ସରିଲାଣି କିଛି ପଢାପଢି?
ନାଇଁ ନାଇଁ ଏବେ ଗ୍ରାଜୁଏସନ୍ ହିଁ ପଚିଶରେ ସରିଛି ଆଉ ପୂର୍ବବର୍ଷ। ପକେଇଥିଲେ ବିଏଡ ହେରିକା ହେଇନଥିଲା ଏବେ ସିଟି ଆଉ ପିଜି ଏମ। ତିଆ ବିଡି ପାଇଁ ଦେଇଛି ଆଜ୍ଞା।
ଆଚ୍ଛା ଆଚ୍ଛା ତମକୁ ତାହେଲେ ଏକାଡେମିକ୍ସ ଲାଇନ୍ ରେ ଯିବାର ଅଛି ମାନେ ମତଲବ ଟିଚରସିପ୍ ଲାଇନ୍ ରେ।
ଆଜ୍ଞା ମତେ ବହୁତ।
ବହୁତ ଭଲ କଥା ହ ହଁ ବହୁତ ଭଲ ବହୁତ। ଭଲ କଥା ଗୋଟେ। ଆପଣ ଗୋଟେ ଯାହାବି ହେଲେ ଆପଣ ଗୋଟେ ଯାଇକି ଟିଚର୍ ହେଇକି ଗୋଟେ। ଆପଣଙ୍କର ଯାହାବି ନଲେଜ୍ ଆପଣ ସେଇଟାକୁ ସେୟାର୍ କରିବେ। ସେଇଟା ଗୋଟେ ବହୁତ ଭଲ ଏକ୍ସ। ପ୍ରେନ୍ସ କରନ୍ତୁ କରନ୍ତୁ ଟିକେ ପରିଶ୍ରମ। କରନ୍ତୁ ହେଇଯିବ ହେଇଯିବ। ଓ ଏଟ୍ ସବୁ ଭଲ ଜିନିଷ ଆସିବା ପାଇଁ ମାନେ ଟାଇମ ଲାଗେ।
ଆଜ୍ଞା।
ଅଁ ମୋର ପ୍ଲସ୍। ଟୁ ଥିଲା ଭୋକେସନାଲ୍ ସାଇନ୍ସ ଗୋଟେ। ଦେନ୍ ମୁଁ ପ୍ଲସ୍ ଥ୍ରୀକୁ କନଭର୍ଟ କରିଦେଲି ଆର୍ଟସ୍ କୁ। ସୋସିଓଲୋଜି ଅନର୍ସ ଥିଲା ମୋର ଦେନ୍ ମୁଁ ଏଇଟା। ଆ ପିଜିି ଯୋଉଁଟା ମୋର କଲି ଏମ୍ଏସ୍ ଡବ୍ଲୁ ରେ।
ଆଚ୍ଛା ବହୁତ ବଢିଆ। ଏ ବେନିଫିଟ୍ ଏବିକା ଏମ ଏସ୍ ଡବ୍ଲୁ କୋର୍ସ କଲେ। ଏବେ କଣ କିଛି ବେନିଫିଟ।
ହଁ ବେନିଫିଟସ୍ କଣ। ଏଟା ଆକ୍ଚୁଆଲି ବେଶିକ ପ୍ରିଫରେନ୍ସ ଇନ୍ ସୋସିଆଲ ସେକ୍ଟର। ମାନେ ସୋସିଆଲ୍ ସେକ୍ଟର ଯାହା ବି ଯେତେ ସୋସିଆଲ୍ ସେକ୍ଟର ରହିଲା ମତଲବ ପ୍ରାଇଭେଟ୍। ହଉ ଗଭର୍ଣ୍ଣମେଣ୍ଟ ହଉ ସବୁଆଡ଼େ କରିପାରିବ ତୁମେ। ଆଉ ଏବେ ସବୁ ଧୀରେ ଧୀରେ ସବୁଆଡ଼େ ବାହାରିଗଲାଣି ଆଗରୁ ବହୁତ ରେୟାର୍ ଥିଲା। ଆଉ ଏ ମାନେ ଏଇ ମାନେ କୋର୍ସ ଟାକୁ ଜାଣିବି ନଥିଲେ କିଛି ମାନେ। ଜଷ୍ଟ ମୁଁ ପାଞ୍ଚ ଛଅ ବର୍ଷ ପୂର୍ବର କଥା ହିଁ କହୁଛି ମାନେ। କେହି ଜାଣିନଥିଲେ ବହୁତ ରେୟାର୍ ପିଲା କରିଛନ୍ତି। ଆଉ ଏବେ ଯେଉଁମାନେ ମାନେ ଏମିତି। ବାଇ ମିଷ୍ଟେକ୍ଲି କି ବାଇ ଚାନ୍ସ ଜବ୍ କରି ଯାଇଛନ୍ତି ସୋସିଆଲ୍ ସେକ୍ଟରରେ ମତଲବ ତାଙ୍କର ଏଜୁକେସନ୍ ଅଲଗା। ବଟ୍ ସେ ଜବ୍। କରିଛନ୍ତି ସେମାନେ ଏବେ ସବୁ ଡିଷ୍ଟାନ୍ସରେ କରୁଛନ୍ତି ମାନେ ବହୁତ ଏଜ୍ ରେ ଲୋକମାନେ ବି। ମାନେ ସିନିୟର ଷ୍ଟାଫ୍ ବି ଯୋଉମାନେ ସବୁ ଅଛନ୍ତି ସେମାନେ ବି ଏବେ ସବୁ କର। ଆମର ବେସିକାଲି ସୋସିଆଲ୍ ସେକ୍ଟର ହିଁ। ଏଇ ଯୋଉ ପ୍ରୋଜେକ୍ଟ ସବୁ କାମ ହଉଛି ଯୋଉଗୁଡା ସବୁ। ମାନେ ସୋସାଇଟି ରେ ଯାହାବି କାମ ହଉଛି ଆମର କଣ ସୋସା। ସାଇଟ୍ ରେ ବି ହେଉଛି ଏଗ୍ରିକଲଚରାଲ୍ ବି ହେଉଛି ଆଉ। ମାନେ ରୁରାଲ୍ ଏରିଆରେ ସବୁ ଯାହା ଡେଭଲପମେଣ୍ଟ ଦରକାର ହେଲଥ୍ ହୋଉ ଏଜୁକେସନ୍ ହୋଉ। ତ ମାନେ ଟ୍ରାନ୍ସପୋର୍ଟ ଫ୍ରାନ୍ସପୋର୍ଟ ସବୁର ମାନେ ଥ୍ରୁ ଏନ୍ଜିଓ ଯେଉଁଗୁଡ଼ା ହେଉଛି। ଆପଣ ଏନ୍ଜିଓରେ ବି ଜଏନ୍ କରିପାରିବେ ଆପଣ ମେଡ଼ିକାଲରେ ବି ଅଛି ଆମର ଏମ୍ଏସଡବ୍ଲ୍ୟୁ ପାଇଁ। ପୋଷ୍ଟ ସେଠି ବି ଜଏନ୍ କରିବି ଗୋଟେ। ଆମର ଅଛି ଯେଉଁ ମେଡ଼ିକାଲ୍ ସାଇକେଟ୍ରିକ୍ ଜାଣିଥିବେ ସେଇଟା ଗୋଟେ ଆମର ଅଛି ସବଜେକ୍ଟ୍। ତ ଆପଣ ତା ଉପରେ ବି ସ୍ପେଶାଲାଇଜେସନ୍ ନେଇକି ପଢ଼ିପାରିବେ।
ଆଜ୍ଞା ଆପଣଙ୍କର ବହୁତ ବଢ଼ିଆ ସଜେସନ୍ ଥିଲା ଏଇଟା ଦେଖନ୍ତୁ ମୁଁ ହିଷ୍ଟ୍ରି ଅନର୍ସରେ ପ୍ଲସ ଥ୍ରୀ କରିଥିଲି।
ଆଜ୍ଞା।
ମୁଁ ମାନେ କଣ ଆ ପିଜି ପାଇଁ ଏଇ ଏମେସଡବ୍ଲୁ କୋର୍ସ କଲେ କିଛି ମତେ ହାର୍ଡ ଲାଗିବ କି ନା ନାଇଁ ସେମିତି କି
ଛି ନାଇଁ ନାଇଁ କିଛି ଲାଗିବନି ଆକ୍ଚୁଆଲି ଏଇଟାରେ ତମେ ସବୁ କିଛି ମିଳିବ ତମକୁ ପଢ଼େଇବା ପାଇଁ। ମତଲଵ୍ ଇଭେନ୍ ମ୍ୟାଥ୍ ଟୁ ମାନେ ସାଇନ୍ସ ହିଷ୍ଟ୍ରି ସବୁ କିିଛି ପଢ଼ିପାରିବ ଏଇଥିରେ। ମାନେ କିଛି କିଛିଟା ପାର୍ଟ ଅଛି ଆଉ ଆମର ଯୋଉ ଚା ଚାରିଟା ସେମିଷ୍ଟାର ଅଛି ଚାରିଟା ସେମିଷ୍ଟାର ରେ ଯଉ ଯଉ ଟୁ ଟୁ ମନ୍ଥ କି ଥ୍ରୀ ଥ୍ରୀ ମନ୍ଥ ଯଉ ଆପଣଙ୍କର କୋର୍ସ ରହିବ। ତ ସେଇଥିରେ ସବୁ ଡିଫରେଣ୍ଟ ଡିଫରେଣ୍ଟ ଅଛି ମାନେ ଆ ପଣଙ୍କର ପିଜି ସରିଲା ବେଳକୁ ଆପଣଙ୍କର ପୁରା ଭିଜନ କ୍ଲିଅର ହଇଯାଇଥିବ। କି ମୋର କଣ କଣିବାର ଅଛି ମତଲଵ୍ ସୋସିଆଲ୍ ସେକ୍ଟରରେ ହେଲେ ବି ବଟ୍ ସୋସିଆଲ୍ ସେ କାରଣ ମୁଁ ବି ସେତିକି କ୍ୟାପେବୁଲ୍ ହବା ଦରକାର କି ମୁଁ ନାହିଁ ମୁଁ ଏହି ପୋଷ୍ଟ ପାଇଁ ଯୋଗ୍ୟ ବୋଲି। କି ଏଇ ପୋଜିସନ ପାଇଁ ଯୋଗ୍ୟ ବୋଲି ସେତେବେଳକୁ ଆପଣ ଙ୍କର ଗୋଟେ ଭିଜନ୍ କ୍ଲିଅର ହେଇଯାଇଥିବ କି ନାଇଁ ମୋର ଏଇଠି ଯିବାର ଅଛି।
ଆଜ୍ଞା।
ଏଇ ଏଇ ସେକ୍ଟରରେ ହିଁ କରିପାରିବି କି ଏଇ ଅଫିସ୍ ରେ ହିଁ କରିପାରିବି। ତ ଆପଣଙ୍କୁ ଏତେ ଆଉ ପ୍ରୋବ୍ଲେମ୍ ହବନି ଏଇଟା ସମସ୍ତେ କରିପାରିବେ ସେମିତି ନୁହଁ କି? ଆକ୍ଚୁଆଲି ଏଇଟା ଯେହେତୁ ମୋର ସୋସିଓଲୋଜି ଥିଲା ତ ମୋର ଏତେ କିଛି ପିଜି ଫିଜିି ମାନେ ଏକାଡେମିକ୍ ଲାଇନ୍ରେ ତ ଯିବାର ନଥିଲା ନା ମୁଁ ଟୋଟାଲି ମାଇଣ୍ଡ ସେଟ୍ କରିଥିଲି କି ମୁଁ ଆସ ସିକି ଗଭର୍ଣ୍ଣମେଣ୍ଟ ଏକ୍ଜାମ ପାଇଁ ପ୍ରିପେୟାର ହେବି ବୋଲି ଭୁବନେଶ୍ୱରରେ କୋଚିଂ ନବା ପାଇଁ ତ ସବୁ କରିଯାଇଥିଲି ଦେନ୍ ମୁଁ ଆମ ମୁଁ ଯୋଉଠି କରୁଥିଲି ମାନେ ଏକ୍ଟୁଆଲୀ ମୋ ଘର କେନ୍ଦ୍ରାପଡ଼ା ତ ମୁଁ ସେଠୀ ଜଉ କଲେଜ ରେ ପଢ଼ୁଥୁଲୁ ସେଟି ଯଉ ମୋର ଯିଏ ମ୍ୟାଡାମ୍ ଥିଲେ ସିଏ ମତେ ସଜେଷ୍ଟ କରିଥିଲେ କି ତମେ ଯଦି କହୁଛ ପିଜି କରିବନି ସୋସିଓଲୋଜିରେ କି ବି ଏଡ଼୍ କରିବନି। ତାହେଲେ ତୁମେ ଏମ୍ ଏଚ୍ ଡବ୍ଲୁ ଟା କର ସେଇଟା ପ୍ରାକ୍ କ୍ଟିକାଲ୍ ନଲେଜ୍ ଗୋଟେ ରହିବ ପ୍ରାକ୍ଟିକାଲ୍ କାମ ସବୁ ମାନେ ଥିଓରି କମ୍ ପ୍ରା କ୍ଟିକାଲ୍ ଅଧିକ ଆଉ ଫିଲ୍ଡ ଉପରେ କାମ ତ ତମକୁ ସେଗୁଡ଼ା ସବୁ ଭଲ ଲାଗେ କରିବାପାଇଁ ତ ତମେ ସେଇଟା କର ତ ମୁଁ ଫାଷ୍ଟ ଯେତେବେଳେ ଆସିଥିଲି ହଁ ହଁ ସିପିଣ୍ଟ୍ରାନ୍ସ ଦେଇଥିଲି। ଆର ସେଣ୍ଟ୍ରାଲ୍ ରେ ବି ଅଛି ହଁ ସିଏ ହଁ ହଁ ସିପେଟ୍ ରେ ହିଁ ମୁଁ କରିଥିଲି ମୁଁ ଏଇଠି ହିଁ କରୁଥିଲି ବିଜେ ବି ଅଟୋନୋମସ୍ ରେ କଳ ପନାରେ ଜୋଉଟା ଅଛି ହଁ। ସେଇଠି ହିଁ କରିଥିଲି ଏବେ ତ ପ୍ରାୟ ମ୍ୟାକ୍ସିମମ୍ ଜାଗାରୁ ବି ଖୋଲିଗଲାଣି ମାନେ ପ୍ରାଇଭେଟ୍ କଲେଜେସ୍ରେ ବି ଖୋଲିଗଲାଣି ସବୁ। ବଟ୍ ଯଦି ବି କରିବ ତାହେଲେ ବେଟର୍ ୟୁନିଭର୍ସିଟି ଦେଖିକି କର। ନହେଲେ ଏଇଠି ବି କର ଭଲ ଅଛି ସବୁ ସ୍କୋପ୍ ଭଲ ଅଛି। ହଁ ମୋର ତ ବିଜେ ବି ଥିଲା ଉତ୍କଳ ୟୁନିଭର୍ସିଟିର ବି ଅଛି ଆଉ ଅଦର ଆପଣଙ୍କର ଆଉ ଆଉଟ୍ସାଇଡ଼୍ ଜୋଉଡ଼ା ଅଛି ବ୍ରହ୍ମପୁରରେ ଅଛି ସମ୍ବଲପୁରରେ ଅଛି। ବାଲେଶ୍ଵରରେ ଏଫ୍ ଏମ୍ ୟୁନିଭର୍ସିଟି ସେଠି ବି ଅଛି। ଅଛି ସବୁଆଡ଼େ ତ ଆରାମ୍ ସେ କରିପାରିବେ କିଛି ଅସୁବିଧା ନାହିଁ।
ଆଜ୍ଞା ବହୁତ ବଢିଆ ସଜେସନ ଆପଣଙ୍କର। ମୁଁ ଭାବୁଛି ହୁଁ
ଟ୍ରାଏ କର ନାଇଁ କିଛି ଅସୁବିଧା ନାହିଁ ଯଦି ଅ ଆପଣଙ୍କୁ କିଏ ସଜେଷ୍ଟ୍ କରିଚନ୍ତି ତ ନିହାତି ଭଲ କଥା ଅଁ ବଟ୍ ଯେହେତୁ ଆପଣଙ୍କ ର ହିଷ୍ଟ୍ରି ଅନର୍ସ ଥିଲା କହୁଥିଲେ ତ ଆପଣ ଯଦି ଚାହୁଁଥିବ୍ କାରଣ ଆପଣ ଯଦି ହିଷ୍ଟ୍ରି ଅନର୍ସ ରଖିଥିଲେ ମାନେ ତ ଆପଣ ସେଇ ହିସାବରେ ଗୋଟେ ରକ୍ ଖିଥିବେ କି ମୋର ଏଇଆ କରିବାର ଅଛି ତ ମୁଁ ସେଇ ହିସାବରେ ଆପଣ ଅନର୍ସ ଚୁଜ୍ କରିଥିବେ। ରାଇଟ୍ ନା ଏଇଟାତ ମାନେ ଇଏ। ତ ଆପଣ ଯଦିବି କିଏ ସଜେସନ୍ ଦେଇଚନ୍ତି କି ମାନେ ବଡ ଲୋକ ହୁଅନ୍ତୁ ମାନେ ଆପଣଙ୍କ ଫ୍ୟାମିଲି ମେମ୍ବର ହୁଅନ୍ତୁ କି ଆପଣଙ୍କର ରିଲେଟିଭ୍ସରେ କିଏ ତ ଆପଣ ସେଇଟାକୁ ରିସର୍ଚ୍ଚ ଟିକେ କରନ୍ତୁ, କରନ୍ତୁ ଆପଣ ଛାଁ ଜାଣିପାରିବେ ଯଦି ଆ ଆପଣଙ୍କୁ ଭଲ ଲାଗିଲା ଆପଣ କରିବେ ନହେଲେ ସେମିତି କିଛି ମାନେ ଇଏ ନାଇଁ। ଆପଣ ତ ଅଲଗା ବି ପ୍ରାୟ ପ୍ରିପେୟାର ହଉଚନ୍ତି ନା ତ ଯୋଉଟା ହଉଚନ୍ତି ସେଇଟା ଗୋଟେ ଟେ ହୁଅନ୍ତୁ କିଛି ଅସୁବିଧା ନାଇଁ ବଟ୍ ଯଦି ଏଇଟା ଇଣ୍ଟ୍ରେଷ୍ଟିଂ ଲାଗୁଚି ଆପଣଙ୍କୁ ତାହେଲେ ନିହାତି ଭାବରେ ଆପଣ ଟିକିେ ରିସର୍ଚ୍ଚ କରନ୍ତୁ। ଗୁଗଲ୍ ଅନଲାଇନ୍ ରେ କିଛି ବି ଦେଖିପାରିବେ। ଆଉ ଆପଣ ଜବ୍ କ୍ରାଇଟେରିଆ ବି ତାର ଦେଖିପାରିବେ ଆଉ ଏଜୁକେସନ୍ ଫାସିଲିଟିଜ କ୍ୱାଲିଫିକେସନ୍ କଣ ଦରକାର ସବୁ ଦେଖି ପାରିବେ ତ ଆପଣଙ୍କୁ ସୁ-ମାନେ ଇଏ ହବ ବେ ବେଟର୍ ହବ ଯଦି ଆପଣ କରିବା ପାଇଁ ଆଗୁକୁ ଚାହିଁବେ।
ଆଜ୍ଞା ଧନ୍ୟବାଦ୍ ମ୍ୟାଡାମ୍ ଆ ଆପଣଙ୍କର ଏଇ ବଢିଆ ସଜେସନ ସକାଶେ ମୁଁ ବି ମଧ୍ୟ ସେଇଥିରୁ କଣ୍
ନିହାତି ନିହାତି ନିହାତି ଆମେ ତ ହେଲ୍ପ୍ ହଁ ହଁ ହୁଁ ନିହାତି ଆପଣ ଦେଖନ୍ତୁ ସମସ୍ତ ତେ ସମସ୍ତେ ସବୁପ୍ରକାର ସଜେସନ୍ ଦେବେ ଆଜ୍-ଆଜ୍ ଏ ମୁଁ ଗୋ ଟେ ଏମ ଏସ୍ ଡବ୍ଲ୍ୟୁ ଷ୍ଟୁଡେଣ୍ଟ ତ ଓଭିୟସଲି ମୁଁ ବି ଚାହିଁବି କି ମୁଁ ଗୋଟେ କାହାକୁ ମାନେ ବୁଝେଇ ପାରିବା ପାଇଁ। ବଟ୍ ସମସ୍ତଙ୍କର ତ ମାଇଣ୍ଡ ସେଟ୍ ସମାନ ନୁହନ୍ତି ନା। ତ ସମସ୍ତେ ବି ସେଇଟାକୁ ଆପଣ ଏବେ କରିଦେବେ ବଟ୍ ଆପଣଙ୍କୁ ଟିକେ ଯଦି କିଟିକାଲ୍ ଲାଗୁଥିବ କିଛି ଏଜୁକେସନରେ ତ ଆପଣଙ୍କୁ ପ୍ରୋବ୍ଲେମ୍ ହେବ ଅଭିଅସ୍ଲି। ତ ଆପଣ ଭାବିବେ କି ନାଇଁ ମୁଁ ଗୋଟେ ଭୁଲ୍ ଜାଗାରେ ପଡିଗଲି କି କଣ ହେଲା। ରଗ୍ରେଟ ଫିଲ୍ ନହବା ଦରକାର୍ ଆଜ୍ଞା ଆଜ୍ଞା।
ରିଲେଟିଭ୍ସରେ ଜଣେ ବି ସେ କରୁ ଥିଲେ ସେ ଦି ଭଉଣୀ ସେ ବି ସେୟା କରୁଥିଲେ, ସେ ବି ମତେ ସେୟା ବହୁତ ହି ଭଲ ପଡିବ ଯେମିତି।
ନା ନା ଆକ୍ଚୁଆଲି ଏଇଠି ଯୋଉଟା ମୁଁ ଆପଣଙ୍କୁ ଯୋଉ କହିଲି ହୁଁ ଏଇ ଯୋଉ ପାଞ୍ଚ ଛଅ ବର୍ଷ ପୂର୍ବରୁ ମୁଁ ଯେମିତି ଆପଣଙ୍କୁ କହିଲି ମାନେ ଏ ଟା ଏତେ କେହି ଜାଣିନଥିଲେ ଏ ପୋଷ୍ଟ୍ ସବୁ କଣ ମାନେ ଏମିତି ବହୁତ ଜାଗା ଏବେ ବି ଷ୍ଟିଲ୍ ଚାଲିଚି ଆଁ ଗମେଣ୍ଟ୍ ଯୋଉଗୁଡା ଗମମେଣ୍ଟ ଅଫ୍ ଅଫିସ୍ ଯୋଉଗୁଡା ଅଛି ସବୁ ସେଇଠି ମାନେ ଏମ ଏସ୍ ଡବ୍ଲ୍ୟୁର ପିଲାଙ୍କୁ ଆପଣ କୋଉଠି ପାଇବେନି କାରଣ ସେଠି ସବୁ ଅଦର୍ସ ଷ୍ଟାପ୍ ହିଁ ଥିବେ, ମତଲବ ଯେମିତି ସପୋଜ ଧରନ୍ତୁ ହଁ ଏବେ କିନ୍ତୁ ସେଟା ହେଇଗଲାଣି ମାଣ୍ଡାଟୋରି କରିଦେଲାଣି ଏବେ କେବଳ ଏମ୍ ଏସ୍ ଡବ୍ଲ୍ୟୁ ପିଲାଙ୍କୁ ହିଁ ଖୋଜୁଚନ୍ତି। ଆଉ ତ ଯଦି ଏ-ମ୍-ମ୍ ଆମ ପାଖରେ ସବୁ ପ୍ରକାର ମାନେ ଅଛି କ୍ୱାଲିଫିକେସନ୍ ଆମ ପାଖରେ ଅଛି ଆମ ପାଖରେ ରେ ଫରାନ୍ସ୍ ବି ଅଛି ଜବ୍ ପାଇଁ କି ଆମକୁ ସେତିକି କ୍ୟାପାବୁଲ ଆମେ ନିଜେ କରିପାରିବା ବୋଲି ତାହେଲେ ଆମେ ହ୍ୱାଏ ନଟ୍ ଆମେ କଣ ପାଇଁ କରିପାରିବା ନାହିଁ କହୁନା।
ଆଜ୍ଞା ଆଜ୍ଞା ଧନ୍ୟବାଦ। ମ୍ୟାଡାମ୍ ବହୁତ ହି ବଢିଆ ଆପଣଙ୍କ ସହ କଥା ହେଇକି ମତେ ବହୁତ ହି ଭଲ ଲାଗିଲା।
ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣଙ୍କୁ ଯାହା ଯେବେବି କିଛି ଦରକାର ହେବ କହିବେ ନୋଟସ ଫୋଟସ୍ ପାଇଁ ମୋ ପାଖରେ ଅଛି ଯଦି କିଛି ବି ସେଇ ରିଲେଟେଡ଼୍ ଦରକାର ହୁଏ ଆପଣ ନିହାତି ମୋତେ କହିବେ ମୁଁ ଜଣେଇ ପାରିବି ଆପ ଆପଣଙ୍କୁ କିଛି ଅସୁବିଧା ନାହିଁ ଆଜ୍ଞା ରହିଲି ସାର୍ ଆଜ୍ଞା।